ହାଲୋ
ହଁ।
ହଁ କୁହ।
କଣ କରୁଚ?
ଏ ଝିଅର ସେ ଏଇଠି ବସିଚି ଏ ଝିଅର ମେଡ଼ିସିନ ଫେଡ଼ିସିନ ଖାଇଛି।
ତର କଣ ଯେଉଁ ସ୍କିନ୍ ଗ୍ୟାସେସ୍ ହେଇଥିଲା କମିଗଲାଣି?
ସେଆ ଦେଖିଆ ମେଡିସିନ ଦିଆ ହେଇଚି କଣ ହଉଛି କେଆଣି।
ହୁଁ ଆଉ ରୋଷେଇ କଣ ଆଜି?
ଏ ରୁଟି ଆଉ କ୍ଷୀର ହେବ କି କଣ।
ଓହୋ ଆଉ ତମ ଅଫିସ ର କଣ ଖବର? ଭଲ ଚାଲିଚି ନା କଣ?
ଏ ସାତଟା ହାଡ଼ାତରାା ତ ବାହାରିକି ଅଘଟଣା ଆଉ
ଅ ହ ରଜ ପାଇଁ ସପିଂ ସରି ହେଲାଣି?
ସପିଙ୍ଗ୍ ବା ଯାଇଥିଲୁ ଏମିତି ହେଇଚି ଆଉ ଆଉ ଡ୍ରେସ୍ କେଉଁଠି କିଣାଚି। ହୁଁ।
ପ୍ଲାନିଗ୍ ଅଛି କୁଆଡେ କଡେ ବୁଲ କେମତି ପ୍ନ୍ କରିବ
ମା ମା ଲୋ କଣ କରୁଚୁଲୋ ମା ମା?
କରୁଚି ରୁଟି ଅଟା ଚକଡୁଚି।
ରଠି କିଉ କରୁଚିନା
ଆଜ୍ଞା।
ମା ମା ମ୍
ଆଜ୍ଞା।
ମା ମା ତୁ କଣ କରୁଚୂ? ମା ମା କଟ କଟ କଣ ହଉଚି?
ହାଲୋ
ହୁଁ।
ମୁଁ ଅଟା ଚକଡୁଚି।
ଓହୋ।
ଆଉ ପୁଣି କଣ କେମିତି ଡ୍ରେସ୍ କଣ ଗୋଲଡ ପ୍ରାଇସ୍ ତ କମିଲାଣି। କିନାକ
ଦେଖିଆ ମୁଁ କିଛି ପ୍ଲାନିଂ କନିଇ। ହ ଅଫିସ କଣ ଚାଲିଛି ସେମିତି ଆଉ। ତ ସାଢ଼େ ନଅଟାରୁ ପଶୁଚୁ ସାଢ଼େ ସାତଟରେ ବାହାରୁଚୁ।
ଆମର ତ ଆହୁରି ମାନେ ଇଏ। ଖରା କୋଉ ଭଳିଆ ହଉଛି?
ଖରା କଣ ଆମେ ଖରା କଣ ଜାଣିପାରୁନୁ କାମ ଭିତରେ ରହିଯାଉଛୁ।
ହୁଁ ଇଆଡେ ପ୍ରବଳରୁୁ ପ୍ରବଳ ଖରା। ହୁଁ, ହୁଁ। ଆମର ତ ବହୁତ ମାତ୍ରାରେ ଖରା ହେଉଛି ଏକ୍ସେସ୍ ଟୁ ଏକ୍ସେସ୍ ଖରା ହେଉଛି। ଅଠ ମୁଁ ଏଇନା ଚକଡୁଛି ଦେଖିିବା ରୁଟି କରିବାର ପ୍ରୋସେସ କଣ ଜାଣିଛୁ? ସେନା କିଲ
ତ ସେ ଅଟା ଚକୁଡି ମୁଁ କହୁଛି
ହେଲୋ! ରୁଟି କରିବା ପ୍ରୋସେସ ଦେଖିବା ଜାଣିଛ ନା କହିଲ?
ହଁ
କୁହ?
ହଁର ଲୁଣ ଅଟା ପଶଛ କଣ
କଣ କେମିତି?
ଲୁଣ ପାଣି ତ ପକେଇକି ଘାଣ୍ଟି ଦବ ଉଁ।
କହୁଥିରେ ଗା ଗ୍ରାଇଣ୍ଡର ରେ? କ୍ଷୀର କେମିତି ଗରମ ହୁଏ ଦେଖିିବା କହିଲ? ଶିଖିଛ ନା। ହଁ।
ହୁଁ।
କ୍ଷୀର ଗରମ କରିବା ଶିଖିଛ।
ହଉ ମୁଁ ରଖୁଛି ନା ଆଉ କଣ କହିବ?
ଗୋଟେ ସେକେଣ୍ଡ ଖାଲି ରୁହ ଲାଇନ୍ ରେ। କହୁଛି।
ଓ, ହୋ।
ହ୍ୟାଲୋ।
ହୁଁ ହ୍ୟାଲୋ।
କଣ ବ୍ୟସ୍ତ?
ମୁଁ ଭାବୁଥିଲି ରୋଷେଇ ବାସ ହେ କିଛି ମୋର ହେଇନି ତ ମୋତେ ଯାଇ କରିବାକୁ ପଡ଼ିବ।
ହଁ ହଁ ଆଉ କଣ ରୋଷେଇ କରିବ ପ୍ଲାନ୍ କରିଛ?
ବୁଧବାର ଟା ମୁଢି ଘାଣ୍ଟ ଟିକେ ଅଛି। ଆଉ ଭାତ
ମୁଢି ଘାଣ୍ଟ କଣ ଆପଣ କହୁଥିଲେ ରୁଟି ଦିଅ ଘାଣ୍ଟ?
ତମର ରୁଟିି କ୍ଷୀର ନା ଆମ ରୁଟି କ୍ଷୀର।
ହଁ।
ହଁ
କଣ କେମିତି ସ୍ଥିତି ପରିସ୍ଥିତି ସେଠିକାର ଅଟା ଚପ କରି ଦେଇଛି ବସିଛି ପନ୍ଦର ମିନିଟ କି ଅଧଘଣ୍ଟା ପରେ ପୁଣି ରୁଟି ବନେଇବା ଷ୍ଟାର୍ଟ କରିବେ। ଆଉ ରାସେସ୍ କମିଲା?
ନା ମୁଁ କାଇଁ ମତେ କାଇହିଁ ଜଣା ପଡୁନି। ମତେ କାଇଁ କମିଲା ଭଳିଆ କାଇଁ ଲାଗୁନି।
ଉ ଏବେ କଣ ଏସିି ନା ବିନା ଏସି ରେ ବଇଚ?
ଏସି ଲାଗିଛି ନା ଅ।
ହଁ ହଁ ସେଦିନ ଯୋଉ ବର୍ଷା ପବନ ହେଇଥିଲା କଣ କେମିତି ଏତେ ଜୋରରେ ବର୍ଷା ପବନ ହେଲା?
ଆମ ଅଫିସ ର କିଛି ହେଇନି।
ଆଉ।
ତମର ପୂ କଣ ଜାଡେ କ ଉଡି ଉଡି ନେଇସ ୟୁଟିୁବରେୁ ଦେକହୁଥିଲେ।
ହଁ। ସେ ନ୍ୟୁଜ୍ରରେ ବା ଥିଲା ପାହାଡ଼ ଏରିଆରେ ବହୁତ ମାରାତ୍ମକ ମାତ୍ରାରେ ଇଏ ହେଇଥିଲା।
ହୁଁ।
ଆଉ କଣ? ଏମିତି ଖରା ହଉଛି ଗଛ ପତ୍ର ବି ପୋଡି ପାଡି ଯାଉଛନ୍ତି।
ପରଟା ହଉଛି ସେଇଭଳିଆ ଆଉ।
ହଁ। ଆଉ କଣ ଖବର?
ସ୍ଟ
ଆମ୍ବ ଆମ୍ବ ଯେଉଁ ଆଣିବା କଥା ଆଣିକି ପାଚିଲାଣି।
ଆମ୍ବ ଆଣିଥିଲେ ଯେ ଶାଳୀ ଘରକୁ ନେବି ବେଲି ବଉରାଶ ବାଣ୍ଟି ବାଣ୍ଟିିକି ସବୁ ପାଚି ଯାଉଛି ତା ବାଣ୍ଟି ଦଉଛି ଜୀବନ ବି କଳେ ଖାଇ ପାରୁନି ବାଣ୍ଟୁଛି। ଯାହା ଥିବ ଆଉ ଗଲାବେଳକୁ ଆଉ।
ଆ ଶାଳିଘରକୁ କେଉଁଦିନ ଯିବ କି?
ଭାବିନି ଝିଅ ଦିହ ଭଲ ହେଲେ ଯିବି ନହେଲ ନାହିଁ।
ଉୁଁ ହୁଁ ତଥାପି କେବେ କଣ ପ୍ଲାନ୍ କରିଛନ୍ତି ଭଲ ହେଇଗଲା
ଏ ଦେଖିବା ଯେତେବେଳୁ ପ୍ଲାନିଂ ନା କିଛି ନାହିଁ।
ଆପ୍ରୋକ୍ସିମେଟଲି ଛୁଟି ଫୁଟି କଣ କେବେ ଅଛି?
ସୋମବାର ତ ଛୁଟି ଗୋଟେ ଦିନ ରଜରେ ଆଉ।
ଆଉ ରଜ ପାଇଁ ଡ୍ରେସ ପତ୍ର କିଣି ସାରିଲଣି।
ଆ ଯାଇଥିଲି ବା ତମକୁ କହୁଛି ଏମିତି ହେଲା ମୁଁ ପଳେଇ ଆଇଲିି ଝିଅକୁ ଧରି।
ଅ ହଁ ପୁଣି କଣ କରିବ କାଲି କିଣିବ ନା କଣ କରିବ?
ଦେଖିବା କାଲି ସକାଳୁ କଣ ଆଗେ ଝିଅର କଣ ହଉଛି ଆଗେ ଦେଖି ସାର ତାପରେ ଆ ଯାହା ହବ। ତ କୁଣ୍ଡେଇ ହଉଛି କି ଦେଅ।
ମେଡିସିନ ଫେଡିସିନ କଣ ଦେଇଛ ନା ଦେଇନ।
ହୁଁ ସେଟ୍ରଜିନ ଖାଇଛି।
ହୁଁ ହୁଁ ଦେଖ କମିଯିବ କାଲିକି ଆଉ।
ଓଁ ହୋ।
ଆଉ କରେଣ୍ଟ ଅଛି ନା ନାଇଁ।
ହୁଁ କରେଣ୍ଟ ଅଛି।
ଓ ହୁଁ ଇଏ ତ ଲାଇନ ଯିବା ଆସିବା ହେମତି ଚାଲିଛି ତାର ଆଉ।
ହ କଣି ଯାଉଛି ଆଉ ଦେଖାଇଲେ ହମାନ
ହୁଁ।
ଆଉ ଡେ କେୟାର୍ ତାଙ୍କର କଣ ଫୋନ୍ କରିଥିଲେ ଆଜି ଛୁଟି କରିବେ ବୋଲି। କେବେଠୁ ଛୁଟି କରିବେ ଆଜି ଆଜି।
ମା ମଜା ଘର କରଛ
ଡେକେୟାରରେ ଫୋନ୍ କରିଥିଲେ କି ଆଉ ଛୁଟି କରିବା ପାଇଁ କା।
କେବେଠୁ।
ଶନିବାର ଦିନ ଛୁଟି କରିବେ ବୋଲି ମୁଁ ସେଇଠୁ କହିଲି କି ମ୍ୟାଡ଼ାମ୍ ସେକେଣ୍ଡ ହାଫ୍ରେ କରନ୍ତୁ ଛୁଟି ଯଦି କରିବେ
ହୁଁ
ସେଇଠୁ କହିଲେ ଠିକ୍ ଅଛି ମ୍ୟାଡ଼ାମ୍ ଆପଣଙ୍କର ଆଉ ଗୋଟେ କା ଛୁଆର ମାଆ କହିଲେ କହିଲେ ସେ ଆପଣ ଦି ଜଣଙ୍କର ଅସୁବିଧା ନହେଲେ ଆଉ କାହାର ନାହିଁ ଠିକ୍ ଅଛି ମୁଁ ରୂପାଙ୍କୁ କହିଦେବି। ସେଇ ଅନୁସାରେ କରିବ ବୋଲି ମୁଁ କହିଲି ଆଜ୍ଞା।
ହୁଁ ଆ ତା ପା ପା ପା ପା ପାପା।
ଉୁଁ ଝିଅ ବୋଧେ ପାଠ ପାଠ ପଢୁନି ଏଇନିକା।
ପାପା ତାର ପାଠ ଦିହ ଭଲ ନାହିଁ ତାକୁ ଯି କହିଲି ପାଠ ପଢନା।
ହୁଁ ହୁଁ ଆଉ ଆମ୍ବ ଫାମ୍ବ କେତେ ଭଳିଆ ରଖିଛ।
ଆମ୍ବ ତିରିଶ କିଲୋ ଭଳିଆ ଅଛିି ଆଉ।
ଓହ ଶାଳିଘରକୁ କେବେ ଯିବ କି?
ଥିଲେ ଆମ୍ବ ଯିବି ନହେଲେ ନାହିଁ ଆଉ।
ଉଁ ତମର ବା ବୋଧେ ଶାଳୀର ଝିଅ ଜନ୍ମଦିନ ତମ ଝିଆରୀ ର ଜନ୍ମଦିନ ବୋଧେ।
ଉ ଉଁ।
ଅଁ ଆଉ ତମ ଶଳାର ଖବର କଣ?
ହୁଁ
ତମ ସଡୁ ସବୁ ଭଲ?
ତ
ହୁଁ
କଥା ହେଇନି ଆଉ।
ଓ ହ
ପାପା ହ ହଉ ପାପା। କେନ
ହ୍ୟାଲୋ।
ହୁଁ
କଣ ନେଟୱାର୍କ ପାଉନି କି?
ନେଟୱାର୍କ ଅପ୍ ଡାଉନ୍ ହେଉଛି ଆଉ।
ଏଥିରେ ତ ନେଟୱାର୍କ କିଛି ନଥିବ ବୋଧେ।
ଏଇ କବାଟ ଦେ ନା ନା କବାଟ ଦେ କବାଟ ଦେ। ପାଣି ପିଇବୁ ଯାହା ଶୀଘ୍ର ପିଇକି ଆ। ଶୀଘ୍ର ପିଇକି ଭିତରକୁ ଆସ ଗରମରେ ବୁଲ ନା।
ହ୍ୟାଲୋ।
ହଉ ହଉ ରଖୁଛି ତାହେଲେ ହୁଁ।